ହଁ।
ହଁ ହଁ କଣ କରୁଚ?
ଏଇ ଶୋଇଚି।
ହଁ ହଁ। ମୁଁ ବି ଶୋଇଚି ଶୋଇକି ଗୋଟେ ବିଷୟରେ ଚିନ୍ତା କରୁଥିଲି। ମୁଁ ଭାବିଲିକା ତମକୁ ପଚାରେ କେମିତି କଣ ସେଟା ହୁଏ କେମିତି କଣ କରନ୍ତି କାଳେ ତମେ ଜାଣିଥିବ ସେ ବିଷୟରେ। ଆଉ ସେଇଥିପାଇଁ କଲ କଲିି ଆଉ। ଆ କୁକୁଡା ଫାମ କେମିତି ତିଆରି ହୁଏ ତମେ ଜାଣିଛ ନା ସେ ବିଷୟରେ?
ହଁ ହଁ।
ଆମେ ଗୋଟେ କରିମୁଁ ବୋଲି ଭାବୁଥିଲୁ ଯେ ଆଉ ତଥାପି ମୁଁ ଜାଣିନୁ ତା ବିଷୟରେ ପୁରା
କୁକୁଡା ନାଇଁ ଭାବ ର ମାନେ ଠିକ ଅଛି ଭାବ ମାନେ ସେଇଟା ଖୋଲିବ ଭଲ ତା ପାଇଁ ଘର ଅଛି ନା ମାନେ କୁକୁଡା ଯୋଉ ରଖିବ ଘର ଅଛି ତାର?
ନା ନା ମୁଁ ଷ୍ଟାର୍ଟିଂ କରିଥାନ୍ତି।
କଣ କହିଲ?
ନୂଆ ଷ୍ଟାର୍ଟିଂ କଥା ମୂଳରୁ ଆରମ୍ଭ ହେଇଥାନ୍ତା।
ତ ମାନେ କୁକୁଡା ରଖିବା ପାଇଁ ଘର ଯୋଉ ଗୋଟେ ମାନେ ତାର ଯୋଉ ବି କୁକୁଡା ରଖିବ ଆଗେ ଗୋଟେ ଘର ଦରକାର ନା ମାନେ ଭଲ ଘର ଯେହେତୁ କୁକୁଡା ମାନେ ରହିବେ ତା ବୋଲି କଣ ପାଞ୍ଚ ଛଅଟା ଆଣିକି ଛାଡିବ କି ଯାହାର ବି ଛାଡିବ ନା ମାନେ କହିଲା ବେଳେ ପଚାଶଟା ଚାଳିଶ ଟା ଆଣିକି ଛାଡିବ। ମାନ ଚିଁ ଆଣିକି ଛାଡିବ ନା ଫାଷ୍ଟ ଟାକ ତାର ଘର ଦରକାର ଘର ସାଙ୍ଗରେ ଏ ସେଠି ଲାଇନ ବ୍ୟବସ୍ଥା ଥିବ ଆମେ ମଣିଷ ତ ରହିପାରୁନାହାନ୍ତି ଆଉ କୁକୁଡା ଯେହେତୁ ସିଏ ବି ଗୋଟେ ମାନେ ଜନ୍ତୁ ତାର ବି ଗୋଟେ ଜୀବନ ଅଛି ମାନେ ଗୋଟେ ସେଇଠି ଫ୍ୟାନ ଉପରେ ଥିବ ସେ ମାନେ ଗୋଟେ ଆଜବଷ୍ଟେ ଘର ହେଲେ ବି ଚଳିବ। ମାନେ ଭଲ ତାର ମାନେ ପୁରା ବଡ ବଡ ବଖରା ଗୋଟେ ଥିବ। ସେଇଠି ତ ପାଣି ପିଇବା ପାଇଁ ତା ସେଇ ଯୋଉ ଡବାର ଥିବ ତାକୁ ଚିଆଁ ଆଣିକି ଛାଡିବ। ତାକୁ ଖାଇବା ପାଇଁ ଦବ ତାକୁ ଯତ୍ନ ତାର ବି ଠିକ ସେ ନବ ନେଲେ ଯାଇକି ସେ ଚିଆ ମାନେ ରହିବେ ବଢ଼ିବ।
ଓ ହୋ ତମର କିଏ ଚିହ୍ନା ଅଛନ୍ତି କି ଫାର୍ମ
ହଁ ଆମର ହଁ ଆମର ଏପଟେ। ଭାଇ ଜଣେ ଆମ ଭାଇ ଜଣେ ଏଠିେ ମାନେ ଖୋଲିଛି ତ ପକେଇଛି ମାନେ ଭଲ ତାର ବେପାର ହଉଛି ବା ମାନେ କିନ୍ତୁ ବହୁତ ମାନେ କ ଖଟିବାକୁ ପଡିବ ମାନେ ଯେହେତୁ ଗୋଟେ ଲୋକ ମାନେ ରଖିବ କୁକୁଡାକୁ। କଣ ମଣିଷକୁ ଆମେ ରଖୁଛନ୍ତି ତାର ସେବା କରୁଛନ୍ତି ତାକୁ କୁକୁଡାକୁ ଯେହେତୁ ଆମେ ଗୋଟେ ରଖିବା ତାର ବି ସେବା କରିବାକୁ ପଡିବ ତାକୁ ଭଲ ପରିଷ୍କାର ଜାଗା ରଖିବାକୁ ପଡିବ ତାକୁ ଖାଇବା ପାଣି ପିଇବା ଉଁ ସି କେମିତି ଯୋଉ ଗରମ ହଉଛି ଗରମରେ ତ ଅଧା କୁକୁଡା ବି। ମରିଯିବେ ତାଙ୍କୁ ଟିକେ ଥଣ୍ଡା ଦରକାର ଫ୍ୟାନ ବୁଲଥିବା ଦରକାର। ହଁ ତମେ ତମର ଯଦି ବି ସେମତି। ଖୋଲିବାର ଅଛି ତାହେଲେ ତମେ ସେମତି ଫ୍ୟାନ ମାନେ ବଡ ଘର ଦେଖିକି କରିବ ମାନ ରୁମ ବଡ଼ ହେ ଥିବା ଦରକାର ସେ ଫ୍ୟାନ ଲଗେଇବ ମାନେ ଭଲ ଜାଗା ଥିବା ଦରକାର ମାନେ ଅଧିକ କୁକୁଡା ମାନେ ଯେମତି ଅଧିକ ରଖିବନି ମାନେ ତାଙ୍କୁ ଛାଡିବ ଯେମିତି ଖେଳି ବୁଲି ପାରିବେ ସେମାନେ ପ ମାନେ ଅଳ୍ପ ରଖିବ ବଡ ଘର ଅଳ୍ପ ରଖିବ ଅଳ୍ପ ରଖିଲେ ସେମାନେ ମାନେ ବଢି ପାରିବେ ମାନେ ଭଲସେ ମରାମରି କିଛି କରିବେନି। ଏମିତି ଅଧିକ ରଖିଲେ ଯୋଉ ଗରମ ହଉଛି। ଆଷ୍ଟ ଘରେ ବାହାରେ ରଖୁଛନ୍ତି ଆମେ ଫ୍ୟାନ ରେ ଶୋଇକି ବି ରହିପାରୁ ଦେଖୁ।
ହଁ ଆମର ଗୋଟେ ଜର୍ସି ଗାଈ ରଖିଛୁ ମାନେ ଜର୍ସି ଗାଈ ଟେ ଅଛି ମାନେ ତାକୁ ଗୋଟେ ଘର ଅ। ସେ ବଡ ଘରଟେ ହେଇପାରିଲେ ଅଛି ତଳି ପ୍ଲାଷ୍ଟର ହେଇଛି ଉପରେ ଫ୍ୟାନ୍ ଲାଗିଛି ଦିନରେ ପିଇଥରେ ତାକୁ ଗାଧା ଯାଉଛି ମାନେ ସକାଳେ ଗାଧବ ନଅଟାରେ। ଦିନେ ଚାରଟାରେ ଗାଧେଇବ। ଦିନରେ ତିନି ଥର ଖାଇବା ପାଇଁ ଦିଆ ହଉଛି। ପାଣି ସେଗି ଦାନ ଚୋଖଡ ଗୁଣ୍ଡା। ଖଡିଜାନ ତାକୁ ଦିଆଯାଏ। ଆଉ କୁଟା ଘାସ। ସବାଇ ଘାସେଇ ବେଳେବେଳେ ଆଣିକି। ଦିଆଯାଏ ସମ୍ବଳ ତ ସମବୟ ଗଛଟା ବୋହୁତ ଟଙ୍ଗା ସମ୍ବୂଳ ଦିଆଯାଏନି ବେଳେ ବେଳେ ଦିଆଯାଏ ଏମିତି ସବୁ ଖାଦ୍ୟ ଦିଆ ଯାଉଛି ତାପରେ ହି ଆମେ ଭାବୁଥିଲୁ। ସେ କୁକୁଡ଼ା ଫାର୍ମ କଲେ କେବ। ହବ ଆ ଦେ। ଦେଖିଆ ତମକୁ ଥରେ ପଚାରେ। ଗୋଟେ ନବା ଦରକାର।
ନାଇଁ ଭଲ ମାନେ କୁକୁଡା ଫାର୍ମ କଲେ ମାନେ ଭଲ।
କିନ୍ତୁ ଏଇ ଯୋଉ ଖରା ଦିନ ପାଇଁ ରୋଗ ବି ହବ ହଇଚା ଫଇଚା ବି ହବ ଆ ଲସ୍ ମେ ବୋହୁତ ହବ। ଗୋଟେ ଫାର୍ମ କରିବା ପାଇଁ କେତେ ଟଙ୍କ ଦରକାର ହବ ।
ମିନିଅମ ଘର ତ ତମର ଅଛି ମିନି ପଚାଶ ଷାଠିଏ ହଜାର ପ ଦରକାର ପଇସା।
ହୁଁ। ଯେହେତୁ ଗୋଟେ ଫାର୍ମ ତିଆରି ହବ ଅଧିକ ପ‌ଇସା ଦ
ହଁ ଏମିତି କଣ ଛୋଟ ମୋଟିଆ କରିବ ଯଦି ଯଦି କରିବ ଏକାଥରେ ଭଲସେ କରିବ ନା
ହୁଁ
ହଁ
ଛେଳି ରଖିଲେ କେମିତି କଣ ହବ?
ହଁ ଛେଳି ବି ରଖିଲେ ଭଲ, କିନ୍ତୁ ଏବେ ପାଇଁ ଭଲ ନୁହଁ କାହିଁକି ନା ଚତୁରୁ ମାସିଆ ସେ ବର୍ଷା ହବ ତମେ ଛେଳିିକି ନେଇକି କୋଉଠି ବାନ୍ଧିବ କୋଉଠି କଣ କରିବ କହିଲ?
ଖାଇବାରେ ତାଙ୍କ ଅସବିଧା
ହଁ ଖାଇବାରେ ଅସୁବିଧା ହବ ଖରା ଦିନରେ ବି ଖରା ଦିନରେ ବି ଛେଳି ରଖିଲେ କୁକୁର ତ ମାରିଦବ ଛେଳି କିି ଆମର ପା ରହିଥିଲେ ଖାସି ଦିଟା ରଖିଥିନୁ ଗୋଟେ ଛେଳି ଆମର ରଖିଥିଲୁ ହେଲା ତାକୁ ଖରା ଦିନରେ ଏମିତି ତାକୁ ଛାଡିଦେଲେୁ ତାକୁ କଣ ବାନ୍ଧିବୁ କି ତାକୁ ଛାଡିଦେଲୁ ସେ ଯାଇକି ଏ ଖାଉଥିଲା ଚରିକି ବିଲରେ ତାକୁ କୁକୁର ଖାଇ ଦେଇଚନ୍ତି ମାନେ କାମୁଡି ଦେଇ ଖାଇ ଦେଇଚନ୍ତି। ତାପରେ ସିଏ ମରି ଯାଇଥାନ୍ତା ଆଉ ମରି ଯାଇଥାନ୍ତା ମାନେ ପୁରା ବୋହୁତ ଆଡୁ ଖଣ୍ଡିଆ କରିଦେଇଚନ୍ତି କୁକୁର ମରି ଯାଇଥାନ୍ତା ସେଥିପାଇଁ ତାକୁ ବିକିଦେଲୁ। ଦିଇ ହଜାର ଟଙ୍କାରେ ତାକୁ ମାରିକି ଲୋକ ବିକି ଦେଇଥିବେ ଆଉ
ଉଁ ହୁଁ
ସେଇପା ମାନେ ଯଦି ବି କରିବ ଏଇ କେବେ କହିଲ ଏଇ ଯୋଉ ଧାନ କଟାକଟି ସ‌ଇ ଏବେ ବି ଏବେ କଲେ ଅସୁବିଧା ବୋହୁତ ଏଇନା ଦେଖନି ବିଲ ବାଡି ଚାଷ ତମର ଚାଷ କରନ୍ତି ତ ଚାଷ ଏମତି ଚାଷ ଆଡେ ରହିବ ନା ଆକୁ ପୁଣି ମାନେ ଛେଳି ରଖିବ ମାନେ ତାର ତାକୁ ତାକୁ ଡାଳ ଆଣିକି ଦବ ତାକୁ ନେଇକି ଗୋଟେ ଜାଗାରେ ବାନ୍ଧିବ ତାକୁ ଗୋଟେ ଜାଗାରେ ରଖିବାକୁ ପଡିବ ଉଁ ବର୍ଷା ଦିନରେ କୋଉଠି ତାକୁ ରଖିବ କୋଉଠି ଆଣିଲି ଲୋକ ଡାଳ ମାନେ ଏକରେ ତ ଘରୁ ବାହାରି ପାରିବନି କୋଉଠୁ ଡାଳ ପତ୍ର ଆଣିକି ଦବ ଯେ
ହୁଁ
ନହେଲେ ମାନେ ଛେ ନାଇଁ ଏମିତି କଲେ ହବ କିନ୍ତୁ ମାନେ କଣ କହିଲୁ ଏମିତି କଲେ ହବ ଛେଳି ଦେଖ ପନ୍ଦରଟା କୋଡିଏଟା ଛେଳି ରଖିଲ ଗୋଟେ ଲୋକ ତା ପାଇଁ ରଖିବ ଆ ସେ ମାସକୁ ଯେତେ ଟଙ୍କା ନେବେ ତମ ଘରେ ଖାଇବେ ରହିବେ ଗୋଟେ ଲୋ ଲୋକ ରଖିବ ଯଦି ଗୋଟେ ଲୋକ ରଖିକି ମାନେ ଛେଳି ଇଏ କରିବ ବିଜନେସ କରିବ ତାହେଲେ ସେ ଭଲ ଚାଲିବ ସେ ଆରାମସେ ଦେଖ ଖାଇଲା ଭାତ ମାନେ ତମରେ ଯୋଉ ଛୁଆ କି ଯୋଉ ଯିଏ ବି ରହିବ ଆରାମସେ ସକାଳୁ ଭାତ ଖାଇଲେ ଛେଳି ନେଇକି ଗଲା ତିନିଟା ଚାରିଟା ବେଳେ ଆସିବ ଭାତ ଖାଇବ ଛେଳିିକି ବାନ୍ଧିବ ବାସ୍ ହଁ ସେମିତିରେ ହବ।
ଆଚ୍ଛା।
ଭାବୁଥିଲି କଣ କହିଲୁ ଝିଅ ମୁଁ କୁକୁଡ଼ା ଫାର୍ମ କଲେ ହବ ନା ଛେଳି ଛେଳି ଆଣିକି ରଖିଲେ ହବ।
ନାଇଁ ସେ କୁକୁଡାରେ କୁକୁଡାରେ ଏବେ ମରିଯିବ କାହିଁକି ନା ଛେଳି ମରିବେନି କିନ୍ତୁ କୁକୁଡା ଏବେ ମରିବ କୁକୁଡା କରନି ଏ ଛେଳି କରିଦିଅ ଛେଳି ମଲେ ଭଲ ଅଛି ଗୋଟେ ଲୋକ କିନ୍ତୁ ରଖିବ ମାସକୁ ତାଙ୍କୁ ପଚାରିବ ତାର କେ ତମେ ତମେ ଦବ ତାକୁ କହିକି ରଖିବ ସେ ଛେଳି ଫେଳି ମାନେ ଯଗାଯୁଗି କଲେ ଆଂ ଭଲ ହବ। ଆଉ ତମର କିଛି ମାନେ ଅଲଗା ବିଜନେସ୍ କିଛି ନାହିଁ ଖାଲି ଏଇ ବିଜନେସ୍ ନା କଣ-
ଦର୍ସି ଗାଈ କେତିଟା ଅଛନ୍ତି ଦର୍ସି ଗାଈ ତିନିଟା ରଖିଚୁ। ହଲୋ।
ଓହୋ କ୍ଷୀର ଦଉଚନ୍ତି।
ହଁ। ହଁ ଦିନକୁ ସେମାନେ ସକାଳ ଟାଇମ୍ ଦଉଚି ମାନେ ଆମର ଗୋଟେ ଗାଈ ମାନେ ତିନିଟା ଗାଈ ଅଛନ୍ତି ସକାଳୁ ଆମେ ପନ୍ଦର ଲିଟର କ୍ଷୀର ଦେବେ ସଖାଳ କୁ ପାଞ୍ଚ ଲିଟର ନାଖା ଦେବିକଣ ସନ୍ଧ୍ୟା ବେଳକୁ ଗୋଟେ ସେ କାଇ ଟିଏ ପାଞ୍ଚ ଲିଟର ଗୋଟେ ତିନି ତିନି ଲିଟର ଗୋଟେ ସିଏ ଏବେ ଟିକେ ପୁଣି ଗର୍ଭ ରହିଲାନ କିଏ କଣମେ ଦେଲା ଆଡ ଆଉ ଗୋଟେ ଗାଇି ପାଞ୍ଚ ଲୋଟ ଛଟ ଏମିତି ରଉଛି।
ହଁ।
ହୁଁ ହୁଁ।
ହଁ ଭଲ ସେଇଟା ମାନେ କ୍ଷୀର କଣ ଗାଁ ଲୋକ ନିଅନ୍ତି ନା ଏମିତି କୋଉ
ନା ଆମର କଣ କରୁନା ଯଏ ଯୋଉ ଯୋଉ ଆମେ ନିଜେ ଦୁଉନା ଯ ଦୋଇଁବାକୁ ଆସନ୍ତି ଯୋଉ ଗଉଡ଼ ସେ ତାଙ୍କର ଧୋଇ ଦିଅନ୍ତି ସେଟା ଆମେ କ୍ଷୀର ବି ସେ ନିଜେ ନେଇଯାନ୍ତି ନବା ପାଇଁ ପଡେନି। ଅଛି କରି ସିଏ ଆମେ ବି ତାଙ୍କୁ କିଛି ପଇସା ଦଉନା ସିଏ ଓଣ୍ଡଟା ପଇସା ଦଉ
ଓ ହୋ।
ଆମାନ ମାର୍କ ମାନେ ନେଇକି ଯୋଉ ଦେଇଥାନ୍ତୁ ସେଠି ତାଠାରୁ ସେ ଦିଇ ଟଙ୍କା କମ୍ ତାପରେ ଆମ ପାଖରୁ ନିଅନ୍ତି। ତାମାନେ ସିଏ ଯିଦି ଲି ଟା ମାନେ ଆମ ବାହାରେ ବିକୁଚନ୍ତି ଚାଳିଶ ଟଙ୍କା ସେ ଆମ କତରୁ ନେବେ ସଇଁତିରିଶ ଟଙ୍କା। ଅଣତିରିଶ ଟଙ୍କା ଏମିତିରେ ଆମେ ତାଙ୍କୁ ଦେଉ।
ଓହୋ।
ଏମିତି ଆଉ ସେତେବେଳେ ଦେଖିବା କ ହଁ ଘିଅ କରୁ ଛେନା କରୁ। ଘିଅ କରୁ ଛେନା କରୁ ଆଉ ଆମର ଆମର ମାଣ ହୋଉଚି ଦୁଇଶହ ଟଙ୍କା ନାଖା
ଦୁଇଶହ ଏତେ କମ ତମର।
ସରି ମାଣ ନୁହେଁ ମାଣ ହେଲା ବାରଶହ। ଲିଟର ନେଉଛନ୍ତି ଆମର ବଡ ଦେଢ ମାଣକୁ ବାରଶହ ଟଙ୍କା। ନୋଉଚନ୍ତି ମାନେ
ଆମର ଗୋଟେ ମାଣଙ୍କୁ ବାରଶହ।
ହଁ ଆମର ଗୋଟେ ମାଣଙ୍କୁ ନୁହ ହଁ। ଦେଢ ମାଣକୁ ନିଅନ୍ତି ଏଠି ବାରଶହ ମାନେ ଲିଟର ହିସାବ ନିଅନ୍ତି ଆଉ ଲିଟର ହିସାବରେ ପରେ ତମକୁ ନେ ହୋଉଚି ବାରଶହ ଟଙ୍କା ଦେଢ ମାଣା ହେଲେ ଗୋଟେ ଲିଟର ହବ। ଆଉ ସେ ବାରଶହ ଟଙ୍କା ହାଲୋ। କିଏ କିଏ କିଏ ନିିଅନ୍ତି ଏଗାରଶହ ହଜା ଚରେ ଏମିତି ଆଉ
ହଁ ଭଲ ଲାଭ ଅଛି କିନ୍ତୁ ଉଁ କଣ ମାନେ ତାଙ୍କୁ ଟିକେ ସେବା ତାଙ୍କର କରିବାର ଅଛି ଆଉ।
ଟିକେ ଦାୟିତ୍ଵ ନେଇକି କରିବାର ଅଛି ଆଉ। ଖିରରେ ଛେନା ବି ତିଆରି ହୁଏ ଆଉ ଦହି ବି ତିଆରି ହୁଏ ଘିଅ ବି ତିଆରି ହୁଏ। ଆଉ ବଟର ଯୋଉ ଯାଉଚି ବି ବାହାରକୁ ଦୋକାନରେ ତାକୁ ବି ସୁଦା ତିଆରି ହୁଏ। ଏମମି ସବୁ ତାଙ୍କୁ ଟି ଏମିତି କରାଯାଏ ଆଉ।
ହଁ।
ଆଉ ହଉ ତାନେ ତୋମେ ଖାଇ କି ଟିକେ ଶୋଇପଡ ଆମେ ତାନେ ପଡେ କ
ହଉ ହଉ।